ହାଲୋ କଣ କରୁଛ?
ଏଠି ବସିଥିଲି ଆଉ। ଆମର ଆଡେ ଟିକେ ବର୍ଷା ଉଠିଛି ତ ଭଲ ପବନ ହଉଛି ଏଇ ବାହାରେ ବସିଥିଲି ଆଉ।
ତମ ଆଡେ ଖରା ପ୍ରବଳ ହେଇଥିଲା ନା ଏବ ବର୍ଷ ହେଇନି ଖରା କହିଲ?
ହଁ ଖରା ତ ପ୍ରବଳ ହେଇଥିଲା ସବୁଆଡେ ଏଥର ବହୁତ ଖରା ହେଇଛି ସମସ୍ତେ ସେ ପାଇଁ କିଣି ଆଣି ପକେଇଛନ୍ତି ଘରକୁ ଏସି
ସେଇ ଏସି କିଣିକି ତ ବେଶୀ ଯୋଉ ଟ୍ରାନ୍ସଫର୍ମର ଫାଟୁଛି ଆଉ। ଏସି କିଣୁଛ କାଇଁ ଗଛ ଲଗଉନ?
ହଁ ଯେତେବେଳେ ତ ଖାଲି ନିଉଜ ଦେଖିଲେ ଦେଖଉଛି ଅଧିକାଂଶ ଏବେ ଏସି ହିଁ ଫାଟୁଛି।
ହଁ ଗଛ ଲଗେଇବ ଘର ଚାରି ପାାଖ ନିଜେ ଗଛ ଲଗେଇବ ବଡ ବଡ ଗଛ କରିବୁ ଯେ ଯେମତିକି ଘରକୁ ଟିକେ ଡାଳ ତାର ଆସିକି ଛାଇ ହଉଥିବ। ଗୋଟିଏ ଯଦି ବଡ ଗଛ ଥିବ ଘର ପାଖରେ ନା କିଛି ଏସିି ଦରକାରେ ନାହିଁ।
ହଁ ଲୋକମାନେ ବୁଝୁନାହାନ୍ତି ଗଛ ହାଣି ଦଉଛନ୍ତି ହେଲେ ଗଛ ହାଣ ପାଞ୍ଚଟା ହାଣୁଛ ହେଲେ ଗୋଟେ ଗଛ ଲଗାଅ। ସେମାନେ ସେଟା ବୁଝୁନାହାନ୍ତି କି ଗଛଟିଏ ବି ଲଗଉନାହାଁନ୍ତି।
ଏପଟେ ଆମର ଏ ବର୍ଷ ହେଇଥିଲା ପଇଁଚାଳିଶ ଡିଗ୍ରୀ ପୁରା ଖରା।
ହଁ ଖରାଟା ଏଇ ଥର ବହୁତ ବଢିଛି।
ଅଂଶୁଘାତ ପୁରା ସତର୍କ ସୂଚନା ଏତେ ଦେଇକି ବି ତିନିଟା ଲୋକ ପୁରା ମଲେ ମେଡିକାଲରେ ଏଠି।
ଓହୋ।
ତମର କଣ ସଚେତନ ହୋଇଥିଲା ଅଶୁ ଅଂଶୁଘାତ ପାଇଁ?
ହଁ ଆମର ବି ତ ସେମତି ଦେଖଉଥିଲା କିି ଘରୁ ଏଇ ଯୋଉ ଏତେ ଜୋରସେ ଖରା ବାହାରୁଛି ଘରୁ ନ ବାହାରିବା ପାଇଁ। ଆଉ ପାଣି ଅଧିକ ସଫିସିଏଣ୍ଟ ପାଣି ପିଇବା ପାଇଁ ଏମିତି ବି ବାହାରିଥିଲା ଆଉ।
ହୁଁ ହୁଁ ଆମର ଏଠି ଯୋଉ ଏସ ଏଚ ଜି ଗ୍ରୁପ ମାନେ ନୁହେଁ କି
ହୁଁ।
ଏସ ଏଚ ଜି ଗ୍ରୁପ ମାନଙ୍କୁ ଦିଆହେଇ ଥିଲା ତାଙ୍କର ହଉଛି ପାଳି କରିକି ଦୁଇ ଜଣ ଲେଖା ଡେଲି ପାଣି ଦେବେ ରାସ୍ତା କୋଡରେ। ଯୋଉ ଜଳ ଛତ୍ର ଖୋଲିବେ।
ହୁଁ।
ଜଳ ଛତ୍ର ଖୋଲିକି ରାସ୍ତାରେ ଯେତେ ଲୋକ ଯାଉଥିବେ ଡାକିକି ପାଣି ଦେବେ। ତାଙ୍କୁ ବି କିଛି ଗୋଟେ ମିଳିବ ମାନେ ଏସ୍ ଏଚ ଜି ଗ୍ରୁପରେ ଏଟା ଅଛି କଣ କହିଲ ଏଇଟା ଯିଏ ଯିଏ କରିବେ ଦଶ ଜଣ ଯଦି ଠିକ ରେ ଏ କାମ ଟା କରିପାରିଲେ ଦି ମାସ ପାଇଁ ତାଙ୍କୁ ଗୋଟା ତାଙ୍କର ଗଭର୍ଣ୍ମେଣ୍ଟ ରୁ ମିଳିବ ଦଶ ଦଶ ହଜାରେ କି କୋଡିଏ ହଜାରେ ତାଙ୍କର ଗୋଟେ ଅଛି ମିଳିବ ଏଟା ସେମାନେ ବି ଲାଭ ପାଇଲେ ତା ସାଙ୍ଗରେ ଲୋ ଲୋକମାନେ ବି ଯୋଉ ଖରାରେ ହଇରାଣ ହେଇଯାଉଛନ୍ତି ପାଣି ଟିକେ ପାଇଁ ସେମାନେ ବି ଉପକୃତ ହେଲେ। ହଁ ତାପରେ ଏଠି କଣ କହିଲ ଆମର ଏପଟେ ଖରା ଏତେ ହଉଛି ଯେ ଯୋଉ ଯେମିତିଆ ଜାଗାରେ ତମେ ପାଣି ରଖିଲେ ହେଇଯାଉଛି ସେ ଗରମ ରାସ୍ତା କଡରେ ସେମାନେ କେମିତି ରଖିବେ ଯୋଉ ବଡ ବଡ ମା ମାଠିଆ ନୁହେଁ କି ସେ ବଡ ମା ଠିଆରୁ ଦିଟା ତିନଟା ଲେଖା ଥୋଇ ଦେଇଥିବେ ତା ଭିତରେ ପାଣି ପୁରେଇ ଦେବେ। ସେ ମାଠିଆ ପାଣି ଏତେ ଥଣ୍ଡା ଫ୍ରିଜ ପାଣି ବି ମାନେ ତା ସାଙ୍ଗରେ ଲାଗିବନି।
ହଁ ସେଇଟା ଯଉ ହଁ ମାଟିରେ ତିଆରି ହେଇଥାଏ ସେ ମାଠିଆ ଟା ନାଇଁ?
ହଁ ମୋଟାର ପୁରା ଉଁ ଆମପଟେ ଯେମିତି ସରୁ ପତଳା ମାଠିଆ କରିଦେବେ ଫାଟିଯିବ ସେମିତି ନାହିଁ ଏଠି ପୁରା ମୋଟାର କରିବେ ସେ ମା ମାଠିଆ ସେ ମାଠିଆ ପାଣି ପୁରା ଦେହ ପାଇଁ ବି ଭଲ ଆଉ ଫ୍ରିଜ ଠୁ ବି ଅଧିକା ଥଣ୍ଡା ସିଏ। ବାଲି ଦେଇକିନା ତାପରେ ମା ମାଠିଆ କୁ ଥୋଇ ଦେଇଥିବେ ଦିଟା ତିନଟା ଲେଖା ମାଠିଆ ସେ ପୁରା ପାଣି ମାନେ ହେଇଯିବ ପୁରା। ଆଉ ଗୋଟେ ତା ସାଇଡ ରେ ରଖିଥିଲେ କଣ କହିଲ ଲସି ଯୋଉ ନିଜେ ବନେଇଥିଲେ ଘୋଳ ଦହି ଟାଇପ କେମିତି କଣ କରିଥିଲେ ସେଟା ବି ଭଲ ଲାଗୁଥିଲା ଲୋକମାନଙ୍କୁ ତାକୁ ବି ଦଉଥିଲେ। ଆଉ କରିଥିଲେ କି ହଉଛି ତମେ ଛତା ନେଇକି ଯୁଆଡେ ଯୋଉ ଲୋକମାନେ ବୟସ୍କ ଲୋକ ଲୋକମାନେ ଟିକେ ସେମାନେ ଆଉ ଗାଡି ଚଲେଇକି ଯାଇପାରିବେନି ନା ଚାଲିକି ପଳେଇବେ। ତେବେ ଛତା ସାଙ୍ଗରେ ଧରିବ ଜୋତା ମାଡିବ ମୁଣ୍ଡରେ ତଉଲିଆ ବାଁ ବ ତାଙ୍କୁ ଏମିତି କୁହାଯାଇଥିଲା। ହେଲେ ବି ଏତେ କରିକି ବି ତିନିଟା ଲୋକ ପୁରା ମରିଗଲେ।
ହଁ। ଏଇଥର ଖରା ଟା ବି ଅଧିକ ପୁରା ବଢିଛି।
ତାପରେ କାଳବୈଶାଖୀ ଏ ବର୍ଷ ବେଶୀ ହେଲା ନା କାଳବୈଶାଖୀ କଣ ହଠାତ କିନା ପବନ ବର୍ଷା ଧୁଳିଆ ପବନ ହୋଇକି ସେ ଯୋଉ ଚରଚଡି ଗୁଡାକ ମାଇଲା ବିଜୁଳି ମାଇଲା ସେ ସବୁ ଲୋକ ସେଥିରେ ବି ବେଶୀ ଲୋକ ମରୁ ବର୍ଷକ ଯୋଉ ହାରାହାରି ଯୋଉ ମୃତ୍ୟୁ ଇଏ ଟା ଦେଖୁଛନ୍ତି
ହୁଁ।
ଗଭର୍ମେଣ୍ଟ ରେ ସେଇଟାରେ ବି ଦେଖୁଛନ୍ତି ଚଡଚଡି ରେ ବେଶୀ ଲୋକ ମରୁଛନ୍ତି।
ହଁ ବା।
ଆଗ ଆଗରୁ କଣ ଆମର ମାନେ ପୂର୍ବ ପୁରୁଷ ମାନେ ସେମାନେ ଯୋଉ ତାଙ୍କୁ ସିନା ଲୋକ ମୂ ମୂର୍ଖ କହନ୍ତି କିନ୍ତୁ ସେମାନେ ଯୋଉଟା କରିଥିଲେ ଆମ ପାଇଁ ଭଲ। ଗାଁ ଚାରି ପାାଖରେ ସବୁ ତାଳ ଗଛ ଲଗଉଥିଲେ। ଗାଁ ଚାରିପଟ ତାଳ ଗଛ ଯଦି ରହିବ ଚଡ଼ଚଡି ଗୁଡାକ ବେଶୀ କଣ କହିଲ ଗଛ, ଉଚା ଗଛ ଦେଖିକି ଚଡ଼ଚଡି ମାରେ, ସେଥିପାଇଁ ସେ ଯୋଉ ଚଡ଼ ଯଦି ଆଗରୁ ଏତେ ଲୋକ ମରୁ ନଥିଲେ ଚଡ଼ ଚଡିଯାଏ କାରଣ ସେ ତାଳ ଗଛରେ ସବୁ ବାଜିଥିଲା, ଆଉ ଏବେ ତ ସବୁ ସବୁ ଗଛ କାଟିଦେଲେଣି। କାଟିଦେଲେଣି, ଆଉ ବଡ ଗଛ କିଛି ନାହିଁ ଯେହେତୁ କିଛି ନାହିଁ ସେ ଚଡ଼ଚଡି ଯୋଉଠି ଲୋ କୋ ଥାନ୍ତୁ, ଚାହା ଥାନ୍ତୁ ପୁରା ମାନେ ଚଢ ଚଢି ମାରୁଛି, ଲୋକ ମରୁଛନ୍ତି, ଏଇଠି ଏଇ ଚାରି ପାଞ୍ଚ ପାଞ୍ଚ ଦିନ ତଳେ ଗୋଟେ ଲୋକଟା ଘୁଷୁରୀ ଚଢଉଥିଲା, ସେ ଘୁଷୁରୀ ଚରେଇଲା, ଯେମିତି ବର୍ଷା ପବନ କାଳବୈଶାଖୀ ହେଲା। ସେ ଖାଲି ଶୁଖିଲା ଚଡ଼ଚଡି ମାଇଲା, ବର୍ଷା ତ ହେଲାନି କିନ୍ତୁ ଚଡ଼ଚଡି ଗୁଡାକୁ ମାଇଲା। ସିଏ ଗୋଟେ ମାନେ ଅଶିକ୍ଷିତ ଲୋକ ସିଏ ନା ସି ଯାଇକି ଗୋ ଗୋଟ ଗଛ ମୂଳେ, ବର ଗଛ ମୂଳେ ଠିଆ ହେଇ ପଇଲା, ଯେମିତି ଠିଆ ହେଇ ପଲା। ତାପରେ ତା ଦଶ ପନ୍ଦର ମିନିଟ୍ ଭିତରେ ଚଡ଼ଚଡି ମାରିଛି, ମାରିଚି ଯଦି ବଡ ଗଛ ମାନଙ୍କୁ ମାରେ ନା?
ହୁଁ।
ସେ ଯଦି ଗଛ ମୂଳେ ନଠିଆଇଥାନ୍ତା ହେଇଥାନ୍ତା, କୋଡିଆ ଟା ଘୁଷୁରୀ ନେଇକି ଯାଇଥିଲା। ସେ ଚଡ଼ଚଡ଼ି ମାଇଲା ଯେ କୋଡିଏ ଟାଙ୍କ ଘୁସୁରୀ ପୁରା ମରିଗଲା, ସିଏ ବି ମରିଗଲା।
ଓହୋ, ହଁ।
ଏମିତି ପୁରା ହେଇଛି। ଏରା ମାନେ ଆମେ ବି ଆମେ ସିନା ଜାଣିଲେ, ଯୋଉମାନେ ନ ଜାଣିଛନ୍ତି ଟିକେ ଅଶିକ୍ଷିତ ଲୋକ ଆମେ ବି ଯଦି ତାଙ୍କୁ ଜଣେଇବା, ସେମାନେ ଏଟା ଟିକେ ସଚେତନ ହେବେ। ହଁ ଖାଲି ଖରା ଦିନ ଟାରେ ଖାଲି ଅଂଶୁଘାତ ଟା ନୁହଁ ଏଇ ଗୋଟେ ବିଜୁଳି ମାର ଯିବା ହେଲା, ହଁ ଅଶୁଘାତ ଗୋଟେ ହେଲା ଆଉ ଯୋଉ- କାଳବୈଶାଖୀରେ ଯୋଉ ଘର ଦ୍ୱାର ଭାଙ୍ଗି ଯାଉନି କି?
ହୁଁ।
ହଁ ତା ପୂର୍ବରୁ ମାନେ ଖରାଦିନ ଆରମ୍ଭରୁ କେମିତି ଘର ଟାକୁ ସଜାଡିବେ, ସେରା ବି ଆମେ ସଚେତନ ସଚେତନତା କରିବାଟା ଆମର ବି ଗୋଟେ ଦାୟିତ୍ଵ, ସମସ୍ତେ ବି ଚାହିଁଲେ ଆମେ ଭଲରେ ସେଇଟା ଯଦି କରିବା କି ଏଇ ଲୋକ ମାନେ ଅଜାଣିବା ଲୋକ ଯୋଉମାନୋନ ସେମାନେ ବି ଗୋଟେ ଶିକ୍ଷା ପାଇବେ ହେଲାଗି ତମେ ବି ଧର ତମ ଘର ପାଖରେ ଯୋଉମାନେ ସେମିତି ଅସୁବିଧା ଲୋକ ଟିକେ ଥିବେ, ଟିକେ ଜାଣି ପାରୁନଥିବେ। ତମେ ବି ଚାହିଁଲେ ତାଙ୍କୁ ବୁଝେଇଦବ, ଏଇଟା ତ କିଛି ପଇସା ଖର୍ଚ୍ଚ ହବ କି ପଇସା ଖର୍ଚ ହବନି ଓଲଟା ତମର ବି ଗୋ ମନକୁ ଶାନ୍ତି ଆସିବ। ଆଉ ସେମାନଙ୍କୁ ବି ଟିକେ ସେମାନେ ଗୋଟେ ଜାଣିକି ନାଇଁ ଆମେ ଏଇଟା ଜାଣିନଥିଲୁ, ଏଇଟା ଜାଣିଲୁ।
ହଁ, ସେମାନଙ୍କ ପାଇଁ ଭଲ ବି ଆମ ପାଇଁ ବି ଭଲ।
ହଁ, ତମ ପଟେ କଣ ବେଶୀ କିଛି ଅଂଶୁଘାତର କ୍ଷୟକ୍ଷତି ମାନେ ଲୋକମାନଙ୍କର କିଛି ଅସୁବିଧା ହେଇନି ନା?
ଏ ପଟେ ଏମ ଏତେ ହେଇନି, ତୁ ଖରା ଦିନେ ତ ଲୋମାନେ କେହି ଘରୁ ବସିି ବାହାରୁନାହାନ୍ତି, ନିଜ ଘର ଭିତରେ ରହିଲେ। ତାପରେ ଖରାରେ କୁଆଡେ ବି ଯାଇ ହଉନି, ଯୋଉ ପ୍ରବଳ ମାତ୍ରାରେ ଖରା ହଉଛି। ଏତେବି କିଛି ହେଇନି ଆମ ଏପଟ, ମାନେ ସାଇଡରେ।
ଆଉ କାଳବୈଶାଖି?
ହୁଁ ସେଗୁଡାକ ହେଇଛି, ଯେ ଆମର ଘର ପାଖରେ ନାଇଁ କିନ୍ତୁ ଲୋକମାନଙ୍କର ଏମିତି କାହାର କିଛି କ୍ଷତି କରିନି। ଗୋଟେ ଗଛ ଥିଲା ଖାଲି, ତାଳ ଗ ଛଟା ଯେ ସେଇଟାକୁ ମାରିଥିଲା ମାନେ ଆମର ଗୋଟେ ମନ୍ଦିର ଅଛି ରାମ ମନ୍ଦିର ତା ପଛପଟେ ସାତ ଆଠଟା ଏମିତି ତାଳ ଗଛ ସେଇଟା ଗୋଟେ ଗଛକୁ ମାରି ଦେଇଥିଲା ଏଇ ଦିପର ଟାଇମ ରେ ସାଢେ ତିନିଟା ସମୟରେ ହେଇଥିଲା। ସେଇଟା ବି ଏମିତି ପୁରା ଜଳି ଯାଇଥିଲା ପୁରା ନିଆଁ ଭଳି ପୁରା ଗଛ ଟା ପୁରା ପୋଡିଗଲା ହେଁ।
ହଁ। ତାପରେ ସରକାର ଏବେ ସେ ଯୋଉ କରୁନାହାନ୍ତି ସବୁ ଗଛ ଫଛ କାଟିକି ପାର୍କ ତିଆରି କରିଦଉଛନ୍ତି। ରାସ୍ତା ବଡ ଓସାର କରିବା ପାଇଁ ଗଛ କାଟି ଦଉଛନ୍ତି। କିନ୍ତୁ ଲଗାତ ଯାଉନି ଏତିକି ନା ସେତେ ଗଛ କାଟି ଦଉଛନ୍ତି ଆଉ ଯୋଉ ଗଛ କଣ ବଡ ବଡ ଗଛଇ ଘର ଉପରେ ଅଛି ରାସ୍ତା ସାଇଡ ରେ ବିପଦ ସେଇଗୁଡାକ ମାନେ ଡାଳ କାଟୁଛନ୍ତି ସେଇଟା ଠିକ କରୁଛନ୍ତି ଲାଇନିଂ କାଟି ଦଉଛନ୍ତି କରେଣ୍ଟ ଦି ଘଣ୍ଟାା ପାୱାର କଟ ମାନେ ଯୋଉ ଆଲାନ୍ସ କରିକି ନା କାଟୁଛନ୍ତି ନା କାଟିକିନା ସେଇ ଯୋଉ ଡାଳ ଫାଳ ଗୁଡାକ ହାଣି ଦଉଛି। ସେଇଟା ଭଲ କରୁଛନ୍ତି କିନ୍ତୁ ଯୋଉ ସମ୍ପୂର୍ଣ୍ଣ ମୂଳରୁ ଯୋଉ ଗଛ ଗୁଡା କାଟି ଦେଉଛନ୍ତି ସେଇଟା ଆମ ପରିବେଶ ପାଇଁ ଖରାପେ ଆମ ପାଇଁ କେତେ ଖରାପେ ସେଗୁଡାକ ଆମେ ବି ଚାହିଁଲେ ଗଛ ଲଗେଇ ପାରିବା ଛୋଟ ହଉ ବଡ ହଉ କିଛି ତ ଗୋଟେ ଅକ୍ସିଜେନ ପାଇବା ନା ପାଇବାନି?
ହଁ ଛୋଟ ଗଛ ହେଲେ ବି ସେ ଆମର ଦରକାର ଆସୁଛି?
ହୁଁ ଏବେ ଏଇଠି ବି ଗୋଟେ ହେଲା ମାନେ ରାତିରେ ଶୋଇଛନ୍ତି ତାଙ୍କ ଫ୍ୟାମିଲି ସବୁ ଶୋଇଛନ୍ତି ରାତି ଚାରିଟା ରୁ ହୁଁ କାଳବୈଶାଖୀ ହେଲା ବର୍ଷା ହଉନି ଖାଲି ଶୁଖିଲା ପବନ ଆଉ ସେଇ ବିଜୁଳି ମାଇଲା ତାଙ୍କ ଘର ଉପରେ ଗୋଟେ ଡାଳ ପଡିଗଲା ଡାଳ ପଡିଗଲା ଯେମତି ଘର କାନ୍ଥ ଫାନ୍ଥ ସବୁ ଭାଙ୍ଗିଗଲା ଭାଗ୍ୟ ଭଲ ସେମାନଙ୍କର କିଛି ହେଇନି। ସବୁ ଘରୁ ବାହାରକୁ ଦୌଡିକି ପଳେଇ ଆସିଲେ। ସେଠୁ ତାପ ଦିନ ଦେଖିଲା ବେଳକୁ ଏମିତି ହେଲା ସେ ଦିନ ମାନ୍ ପୁରା ଉଁ ଲାଇନ କଟିଗଲା। ସେଠୁ ତାକୁ ସାଙ୍ଗେ ସାଙ୍ଗେ ପୁଣି ଆସିଲେ ସବୁ ଉଁ ଗମେଣ୍ଟ ଲୋକ ଆସିଲେ ତା ଡାଳ କାଟିଲେ ତାଙ୍କୁ ଘର ଉପରୁ ଉଠେଇଲେ। ଏମିତି କରିଲେ ଲାଇନ ବହୁତ ଲେଟ୍ ରେ ଆସିଲା।
ହୁଁ ଏଇ ଯୋଉଁ ଅତ୍ୟଧିକ ପବନକୁ। ବର୍ଷାଟା ହେଲେ ବି ଗଛ ପତ୍ର ଡ଼ାଳ ଗୁଡାକ ଯେଉଟା ବେଶୀ ଲମ୍ବିକି ରହୁଛି ହେରାତ ତ ଭଙ୍ଗି ଯାଉଛି ପବନ ବର୍ଷା ରେ ଆଉ।
ହୁଁ ହୁଁ।
ଆମ ଘର ପାଖେରେ ବି ପୁରା ଶିବ ମନ୍ଦିର ସାମ୍ନାରେ ଆମ ଘର ସାମ୍ନାରେ ଶିବ ମନ୍ଦିର ଯେ ଏପଟକୁ? ଯୋଉଟା ମେନ୍ ଗେଟ୍ ଅଛି ତା ସାଇଡ୍ ରେ ଗୋଟେ ଗଛଟେ ଲାଗିଛି, ସେଇ ଗଛଟା ବି ସେମ ତି ପହର୍ଦିନ ଯୋଉ ପବନ ହେଲା ବୋହୁତ୍ ଜୋର୍ ସେ। ସେଇଟା ବହୁତ ପୁରା ରାସ୍ତା କୁ ବାହାରିକି ଥିଲା ଡାଳଡା ତ ଜୋର୍ ସେ ପବନ୍। ଜୋ ହେଲା ଭାଙ୍ଗିଗଲା କିନ୍ତୁ ମାନେ ଆମ ଘର ଆଡେ କିଛି ପଡିନି ସେ ରାସ୍ତାଟା ହିଁ ବନ୍ଦ ହେଇଗଲା ପୁରା ଭାଙ୍ଗିଗଲା ସେଠି।
ହଁ।
ହୁଁ।
ଆଉ ତମ ଘରେ ସବୁ କଣ କେ କିଏ କିଏ ଅଛନ୍ତି ତମ ଘରେ?
ଆମ ଘରେ ବାବା, ମାମା, ଦାଦା, ଖୁଡି। ଆଉ ଆମେ ଭାଇ, ଭଉଣୀ ଚାରିଜଣ ମିଶିକି ଆଉ ସମସ୍ତେ ଆଉ।
ଆ ଛୋଟ ପିଲା ନାହାନ୍ତି ତମ ଘରେ?
ହଁ ମୁଁ ତ ସମସ୍ତଙ୍କଠୁ ବଡ ଘରେ ତାପରେ ମୋ ଭାଇ ମାନେ ଦାଦାଙ୍କ ପୁ ପୁଅ ସେ ଭାଇ ପଢୁଛି ନାଇଥ୍ କ୍କ୍ଲାସ୍ ମୋ ଭାଇ ପଢୁଛି ଉଁ ଏଇଟ୍ କ୍ଲାସ୍। ଆଉ ଖୁଡିଙ୍କ ମାନେ ଦାଦାଙ୍କ ଝିଅ ଟା ସେ ପଢୁଛି। ଏଥର ଷଷ୍ଠ।
ହଁ କଣ ପାଇଁ ପଚାରିଲି ଶୁଣ ଯୋଉ ଛୋଟ ପିଲା ମାନେ ନୁହଁ କି ଏ କାଳ ବୈଶାଖୀ। ଟାଇମ୍ ରେ ଖୁସି ହେଇକି ବାହାରକୁ ଦୌଡିକି ପଳଉଛନ୍ତି ଖରା ଟାଇମ୍ ରେ ସେମ୍ ଯଦି ବାହାରକୁ ପଳେଇବେ ସେଇମାନଙ୍କୁ ବନ୍ଦ କରିବ। କାରଣ ସେ ଛୋଟ ଛୁଆ ସେ କଣ ଜାଣିଛନ୍ତି, ସେ ତାଙ୍କର ପଳେଇବେ କାଳ ବୈଶା- ବୈଶାଖୀରେ କେମିତି ଡାଳ ଫାଳ ଭାଙ୍ଗି ଯାଉଛି, ଚଡ୍ ଚଡ୍ ଚଡି ମାରୁଛି ଅସୁବିଧା ବହୁତ ହଉଛି ଛିନା। ହଁ ସେଇଟାକୁ ତାଙ୍କୁ ମନା କରିବ ନାଇଁ ଯିବନି ବାହାରକୁ ତମେ ମାନେ ବଡ। ତମେ ତାଙ୍କୁ ତାଗିଦ୍ କରିକି ଘରେ ରଖିଲେ ସେମାନେ ରହିବେ।
ହଁ।
ଏ ସେମାନେ ତ ସେପଇ ଯୋଉ ରଜ୍ ରଜ ପାଇଁ ଛୁଟି ହେଇଛି ସ୍କୁଲ ନା ସେଥିଲାଗି ଯେ ହେଇସାରିଲାଣି ସେମାନେ ସବୁ ବାହାର୍ ରହିକି ପଢ଼ୁଛନ୍ତି ଯାଇ ସାରିଲେଣି ଆଉ।
ଓହୋ ତମର ସ୍କୁଲ ଖୋଲା ସରିଲାଣି ନା?
ହଁ ଏଯାହା ଗର୍ମେଣ୍ଟ ସ୍କୁଲ ଗୁରା ଏବେ ଖୁଲିଛି, ଶିଶୁ ମନ୍ଦିର ଆଉ ଯେତ୍ ସବୁ ପ୍ରାଇଭେଟ୍ ଖୁଲିନି ସେ ସବୁ ବାଇଶି ତାରିଖ ଆଡେଖୁଲିବ ବୋଲି ନି
ହଁ ଆମର ତ ସେଇ ବାଇଶି ଆଡେ ଖରା କମିଲାନି ବର୍ଷା ହେଲାନି ସେ ଥିଲା କି ଅଠରରେ କରିଥିଲ ମେସେଜ ପକେଇଥିଲା ଅ - ଅଠରରେ ଖୁଲିବ ପୁଣି କରିଦେଲେ ବାଇଶ୍ ରେ ଖୋଲିବ। ପର୍ ଦିନ ହୁଁ ମୋ ଝିଅ ତ ପହର୍ ଦିନ ଯିବ ସ୍କୁଲ ଆଉ।
ହଁ ଏଇ ଗମେଣ୍ଟ ସ୍କୁଲ ଟା ଖୁଲି ସାଇଲାଣି ପିଲା ଗୁଡାକ୍ କାଲିଠୁ ଯାଉଛ
ଗମେଣ୍ଟ ସ୍କୁଲ ଅଠର ରୁ ଖୋଲିଲା। ଆଉ ଏ ସ୍କୁଲ ହଉଛି ବାଇଶି ତାରିଖରୁ ପ୍ରାଏଭେଟ୍ ଗୁଡାକ ଖୋଲିବ?
ହଁ। ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ସବୁ
ହୁଁ ହୁଁ
ହଉ ହଉ ରଖୁଛି ପରେ କେତେବେଳେ କଥା ହେବା ହେଲା କି
ହଁ ହଁ ଠିକ ଅଛି